ହ୍ୟାଲୋ।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
ହଁ ଶୁଣା
ହଁ ସୁବା ଯାଉଚି।
କଁ କରୁଚ?
କିଛି ନା ଶୋଇଥିଲି ଉଠିଲି କଣ ଗୋଟେ କରିବା ଆଉ। ବହୁତ ସାରା କାମ ଅଛି କରିବା ପାଇଁ କରିବାକୁ ପଡିବ। ଡେ ଯାେ ଶୋଇ ଡରିରେ ଶୋଇଲା ତ ଡେରି ଯାେ ଶୋଇବା ନା।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
କଣ ହେଇଛେ?
ଏତେ ଲେଟ୍ ରେ କାଈ ସୋଉଛ ପଳା
ଲେଡ଼ି।
। ତମ କଥା କହୁଚି।
ଲେଟ ରେ ଶୋଉଛୁ ଅଫିସ ରୁ ଆସିକି ଶୋଇଲା ବଳକୁ ଲେଟ୍ ହଉଛି ଆଉ।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
ଆଉ ପିଲାଟା ତ ପିଲାଟା ତ ଫୋନ କରୁନି ଫୋନରେ ଫୋନ କଲାକୁ ଫୋନ ଉଠାଉନି ରୋଲ ଦେଖାଉଛି।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
ଲେଟ୍।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
ହଁ ରୋଲ ମାନରେ ଅଲଗା ପ୍ରକାର ରୋଲ ଦେଖାଉଛି। ଅଲଗା ବକାର ଟୋଲ ଦେଖଉଛି ପିଲାଟା। କରୁଛ କଣ? ହ୍ୟାଲୋ। କରୁଛ କଣ?
ଶୁଣା ଯାଉନି ଭ
ହ୍ୟାଲୋ।
ଥା।
କହିଲେ ସିନା ଶୁଭିବ କରୁଛ କଣ ପଚାର
କହି ସାରିଲିଣି ଦଶ ଥର ଶୁଣିବାର ନାହିଁ। ମାଛ ଛ ଟିକେ ଫୋନ ଟାକୁ ନେଟୱାର୍କ ରେ ରଖ ତାପରେ ଶୁଣାଯିବ। ବଡ଼ ମାଛ।
ମାଛର ନାଁ ନହିଁ ବଡ ମାଛ।
ମାଛ।
ମାଛର ନାଁ।
ସାନ ମାଛ ପଡ ନାଁ ନାଇଁ ତ। ।
ହୁଁ ଆଉ କଣ ଅଛି ବଡ ମାଛ ଛୋଟ ମାଛ।
ମାଛ ଛୋଟ ମାଛ ମଝିଆ ମାଛ ସାନ ମାଛ। ସବୁ ଏମିତି ଅଛି ତାର କାଟ ଗୋଡି ବହୁତ ବହୁତ ନାଁ ଅଛି ତାର।
ଯେ ଜ ନ ଯେ ଜ। ନ
ଆଁ କଣ?
କୋଉଠି ଧରି ଆଣିଥିଲେ କିଆଣି ତବକୁ।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
କୋଉଠିୁ ପଢି ଗଳି ପଢଥିଲା କି କୋଉଠି?
ତମେ କୋଉଠି ବଳେ ପଡି ଥିଲ।
ଡାଉଟ ହଉଛି।
ନାଇ କହିଲ।
ହଁ ମତେ
ହ୍ୟାଲୋ।
ମତେ ତ ଶୁଭୁଛି। ମୁଁ ଗଳିପନ
ଶୁଭୁଚି ତମେ ତ
ଲେଟ୍ ଆସୁଛି କଥା। ମୁଁ ଗୋଟେ ଜିନିଷ କହିସାରିଲା ପରେ ତମକୁ ଆଉ ଗୋଟେ ଜିନିଷ ଶୁଭୁଛି।
ଆଗଜେ। କଣ ପାଇଁ?
ଆଣିଥିଲା କିଏ ମାଛ ଯାଇକି। ଗଡିଆ ଯାଇ ଗଡିଆକୁ ଯାଇ ଧରିଥିଲ ନା କଣ।
ହୁଁ ପୋଖରୀ ଧରା ହେଇଥିଲା।
ମଙ୍ଗଳବାର ଟାରେ ପୋଖରୀ
ତ ତାର ସବୁ ବିହନ ଗୁଡାସେ ହଁ। କଣ କହୁଛ? ଡ।
ମଙ୍ଗଳବାର ଟାରେ ପୋଖରୀ କିଏ ଧରେ?
ଆମର ଧରନ୍ତି।
ହଁ କହିଁକି ନା ମୁଁ ଖାଇବି କହୁନ।
ହଁ ଭିସି ମୁଁ ଖାଇବି।
ହଁ ବିଟି ମୁଁ ଖାଇବି।
କାଇଁ ଖାନ୍ତିନିକି?
ଛି ଛି ମଙ୍ଗଳବାରେ।
ହୁଁ।
ଆଉ ଆସିବୁ କୋଉଦିନ?
ଆଉ ଆଜି ଅଫିସ୍?
ଖରାବେଳେ। ଉଦୁଉଦିଆ।
ଓହୋ। ଭଲ ଖରା ଏଞ୍ଜୟ କରୁଚ ଆଉ।
ରୋଷେଇ ହଁ ରୁମରେ ଏଞ୍ଜୟ କରୁଛି, ଗଲାବେଳେ ଏଞ୍ଜୟ କରୁଛି, ଯାଇକି ଏଞ୍ଜୟ କରୁଛି।
ତମ ଅଫିସରେ ଏସି ଲାଗନିକି?
ହଁ ସେଟା ଯାଇକି ଏଞ୍ଜୟ କରୁଛି ନା। ରୁମରେ ମୁଁ ଅଟୋମେଟିକ ଯୋଉ ରୁମରେ ଲୋକ ଯାଇକି ଷ୍ଟିମ ରୁମରେ ବସନ୍ତି। ଆଉ ମୁଁ ବିନା ଷ୍ଟିମ ରୁମରେ ଷ୍ଟିମି ହେଇଯାଉଛି।
ବଢିଆ।
ଲୋକ ପଇସା ଦେଇକି ଷ୍ଟିମ ରୁମକୁ ଯାଉଛନ୍ତି। ଆଉ ମୁଁ ବିନା ପଇସାରେ ଷ୍ଟିମ ରୁମରେ ବସିଛି।
ପଇସା ଦେଇକି ଷ୍ଟିମ ରୁମକୁ କିଏ ଯାଉଛି? ଆଁ।
ବଡଲୋକ ମାନେ, ବଡଲୋକ ମାନେ।
ସେ ବଡଲୋକ ଭିତରେ ମୁଁ ଯାଉଛି ନା ନାଇ ମତେ କୁହ?
ହୁଁ ତମେତ ଆହୁରି ବଡଲୋକ।
ଉଁ ଯାହଉ। ହଉ।
ହଁ।
ଆଜି ମୋ ବେଡସିଟ୍ ଡେଲିଭର୍ ହେଲା।
ବେଡସିଟ୍ ଡେଲିଭର ହେଲା? ମୁଁ ଭାବୁଛି ପିଲାଟାର ରଜ ପାଇଁ ଡ୍ରେସ୍ ଆସିଲା। ଦେଖିଲା ବଳକୁ କହୁଛି ବେଡସିଟ୍ ଡେଲିଭର ହେଲା। ଛିି ଛି।
ରଜ ପାଇଁ କି ଡ୍ରେସ? କାହିଁ ଦେଡିସିନି ତ।
ମୁଁ କହିଲି ପିଲାଟା ରଜ ପାଇଁ ବୋଧେ ଡ୍ରେସ ମଗେଇଚି। ଡ୍ରେସ ଡିଲିଭର ହେଲା।
ନା ନା।
ଆଉ ମାଛ ସାଙ୍ଗରେ ଆଉ କଣ ରୋଷେଇ ଆଜି?
ମାଛ ସାଙ୍ଗରେ ଆଜି ତ ବାପା ମଙ୍ଗଳବାର ଆଇଁଷ ଖାଆନ୍ତିନି। ତାଙ୍କ ପାଇଁ ଡାଲି ହେଇଛି ତରକାରୀ ହେଇଛି ଆଉ ହଉ ଆଉ ବାପା ନଖାନ୍ତୁ ବାପାଙ୍କ ସାଙ୍ଗରେ ମୋର କଣ ଲେନା ଦେନା।
କେହି ନ ଖାଆନ୍ତୁ ମୁଁ ଖାଇବି। କେହି ନ ଖାଆନ୍ତୁ ମୋର କଣ ଯାଉଛି ମୁଁ ତ ଖାଇବିନାଁ ହଁ।
ସେଲଫି ସେଲ
ନାଖନ୍ତୁ କେହି ସିଏ ଯେତେବେଳେ ଗୁରୁବାରେ ଖାଉଛନ୍ତି।
ଓ ଗୁରୁବାରେ ଖାଉଛନ୍ତି?
ଖାଲି ତ ଗୁରୁବାରଟା ଦେଖା ହଉଛି ବୁଲି ବାଲିକି ପିଲାଟାକୁ ଆଉ। ନାଁ ମନା କାହିଁ କରିବ। ମୁଁ ତ ଡେଲି ଡେଲି ଯାଇ ଗୁରୁବାର ଖାଇଦଉଛି ଆଉ।
ଆଉ ସୋମବାରେ ଯେତେବେଳେ ଖାଇ ଦଉଛ।
ଓଃ ହୋ।
ସାରବନ
କେତେବେଳେ ସୋମବାରେ।
ଓହୋ ବନ
ମୁଁ ତ ଡେଲି ଡେଲି ଖାଇଦଉଛି ଆଉ?
ହଁ ବନେଇକି ତ ଦଉଥିଲ ଆଉ।
ନହେଲେ ଥୋଡ଼ି ମୁଁ ହଁ ଦଉଥିଲି।
କୋଉ ଦିନ ବନେଇକି ଦଉଥିଲ।
ଦିନ ଥିଲା ଦଉଥିଲ ଏବେ ଦିନ ପଳେଇଲା।
ଏବେ ରାତି ଦିନ ଯାଇକି ରାତି
ହଉ ଲୋ ପୁଅ ସେ ଦିନ ରାତି କାଟିଦେବି କୋଉ ଦିନ ମୁଣ୍ଡକୁ ଉଠିଲେ। ଆଉ ହୋଉଥିବ‌ ଯେ ଦିନ ରାତି କୋଉ ବାଳଟାକୁ ହୋଇଥିବ।
ହୁଁ କେମିତି କରିବ?
କଣ ମୋ ନିଦରେ ଅଛ ନା କଣ?
କିଏ ନିଦରେ ଅଛି ମ ମୁଁ ରୋଷେଇ କରୁଛି।
ଓଁ ସେ ନିଦରେ ରୋଷେଇ ଦେଖିକି ମାଛ ଜଳିଯିବ ପୁଣି।
କଣ ପାଇଁ ଜଳିବ। ମୁଁ ମାଛ ବିହନରେ ଗୋଟେ ଏକ୍ସପେରିମେଣ୍ଟ କରୁଛି। ମୁଁ କରିପାରେ ଚୁଲିରେ ହେଲା ମା ଖାଲି କ୍ଷୀର ବସେଇ ଦେଇଛି ନା ନା ମା ଖାଲି ଟିକେ କ୍ଷୀର ବସେଇ ଦେଇଛି ବୋଲି ମୁଁ କିଛି କରିପାରୁନି।
ପକୋଡା ଉପରେ କଣ ଏକ୍ସପେରିମେଣ୍ଟ କରୁଛ ବିହନ ଉପରେ।
ବିହନ ଉପରେ ତାକୁ ବିହନ ଯୋଉ ମସଲା କରନ୍ତି ଭ ମାନେ ଯୋଉ ମସଲା ପକେଇକି। ପଠେଇବି ଭଲ ଲାଗିବ ବୋଧେ?
ଅତସ ସେମିତି ତ କରନ୍ତି ପିଆଜ ଫିଆଜ ପକେଇକି ଯେମତି ଅଣ୍ଡା ଭୁଜିଆ କଲା ଭଳିଆ।
ହଁ ସେଇଠି ସେମିତିଆ କରୁଛି ସେଇଗୁରା ବଟ୍ ସେଇଟା ମୁଁ ଜାଣିନଥିଲି ନା।
ତା ଏକ୍ସପେରିମେଟ କରୁଛି।
ହଁ ମୋ ପାଇଁ ତ ଏକ୍ସପେରିମେଣ୍ଟ ତମ ପାଇଁ ନ ହେଇଥାଇପାରେ।
ହୋଇ। ତମ ପାଇଁ ଏକ୍ସପେରିମେଣ୍ଟ ଗଧ ଭଳିଆ ଏକ୍ସପେରିମେଣ୍ଟ କର। ହଁ ମୁଁ ରଖୁଚି କରୁଛି ପରେ। ।
ହଉ ଠିକ୍ ଅଛି, ବାଏ ବାଏ।